ନମସ୍କାର
ହ୍ୟାଲୋ-
ହ୍ୟାଲୋ
ହଁ କଣ କରୁଛ
ଏଇ ବସିଥିଲି ତମେ କଣ କରୁଛ
ମୁଁ ବର୍ତ୍ତମାନ ଘାନ୍ତ ବଷିକି ଖାଇକି ବସିଛି
କଣ ହେଇଥିଲା ଆଜି ତମର
ମୁଁ ତ ଏବେ ବିସ୍କୁଟ ଖାଇଲି ଆଉ ରୋଷେଇ ହଉଛି ଆଉ ଖାଇବି ଆଉ!
ଓ ହୁ ଆମର ଏବେ ହେଇଥିଲା ଇଡଲି ଆଉ ଯୋଉ ବାଦାମ ଚଟନୀ! ସେଇଟା ହେଇଥିଲା ଏବେ ଖାଇକି ମୁଁ। ଠିକି ବସଛି।
ବଢିଆ ଆଉ ସକାଳୁ ସକାଳୁ।
ଆଉ କଣ ଖବର।
କଣ ଖବର କାଲି ଦିନ ସାରା ତ ମୁଁ ପୁରା ବାହାରେଥିଲି ଆଉ ସେ ଆମ ପଞ୍ଚାୟତକୁୁ ଗୋଟେ ଜବ ଟେ ଯାଇଥିଲି ଆଉ ସେଠୁ ଆସିଲା ବେଳେ ମୋତେ ଦି ଟା ତିନିଟା ହେଇଗଲା ସେଠି ଆସିକି। ପୁଣି ମୁଁ ଯାଇଥିଲି ଟିକେ ଆମ। ରାମବାଗ ଯାଇଥି ଦିଦି ମାନଙ୍କର ସବୁ ଶାଢ଼ୀ ଆଣିବା ପାଇଁ ସେଠୁ ଆସିଲା ବେଳେ ଯୋଉ ବର୍ଷା କୁହନି କୁହନି। ପୁରା ଭିଜି ଭିଜି ଗଲୁ ପୁଣି ଆସୁ ଆସୁ ଘରେ ପହଞ୍ଚି ପହଞ୍ଚି। ଆଠ ଟା ବାଜିଛି। ଆଉ କଣ କରିବି ର ଲାଇ ଆଇନ ବି ଏପଟରେ ନଥିଲା।
ଓହୋ ହୁଁ ମୁଁ ବି କାଲି। ବହୁତ ବିଜିଥିଲି କାଲି ତ ମୁଁ ନଥିଲି ଯାଇଥିଲି ଭୁବନେଶ୍ଵର।
ଆଚ୍ଛା ବୁଲିିବା ପାଇଁ ବଧେ।
ହଁ ମୁଭି ଦେଖିବାକୁ ଯାଇଥିନି।
କୋଉ ମୁଭି ଦେଖିଲ।
ହଁ ସେଇ ଆସିକି ତୁ।
ଆରେ ବଢିଆ ହେଲା ଆଉ ମଜା ହେ
ହଁ ଦେଖିଲୁ ତାପରେ ଖାଇ ପିଇକି ଆସିଲୁ ତାପରେ ସେ ଠୁ ପଳେଇ ଥିଲୁ ଟିକେ ମଲ୍ କୁ ସପ୍ ସପିଙ୍ଗ କରିବାକୁ ସପିଙ୍ଗ ଫପିଙ୍ଗ କରିକି ସେଇ ମୋର ବି ସେଇ ଆସୁ ଆସୁ ଛଅ ଟା ହେଇଗଲା ।ସେଇ ଯୋଉ ବର୍ଷା ଭାଇ ବିଜୁଲି ଘଡଘଡି ମୁଣ୍ଡ ଖରାପ ଦେଖିକି ତାକୁ।
ଆଚ୍ଛା ହଁ ବହୁତ ଜୋରରେ ପରା ଘଡଘଡି ବିଜୁଳି ମାନେ ଏତେ ଜୋର ଯେ କହନା କହନା।
ହୁଁ ହୁଁ। ହୁଁ।
ତୋମେ କଣ ରୋଷେଇ କରିବ?
ଏବେ ଆମର ବିରିୟାନୀ ହେଇଚି। ଆଉ ଆ, ଜେଜେମା ସାଧା ଖାଇବ ବୋଲିକି ତାଙ୍କ ଙ୍କର ଭାତ ଡାଲି ଆଉ ସଜନା ଶାଗ।
ଓ ହଁ। ଭଲ ଆଉ ଆଉ ଘରେ ସମସ୍ତେ ଭଲ?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ତୋମ ଘରେ?
ହୁଁ ଆମର ସମସ୍ତେ ଭଲ।
ଆଉ ଆଉ କଣ କୁହ? ଆଉ ସପିଙ୍ଗ ସବୁ ସଇଲାଣି?
କାଲି ଖାଲି ଯାଇଥିଲି ଦିଦିଙ୍କ ପାଇଁ ଶାଢୀ ଆଣିବା ପାଇଁ। ଆଉ ଶାଢୀ ତାଙ୍କ ପାଇଁ ନେଇକି ଆସିଲି ।ମୁଁ ମୋର ଡ୍ରେସ୍ ଆଣିବି ବୋଲି ଆଉ ମୋତେ ଚଏସ୍ ହେଲାଣି, ତାପରେ ବର୍ଷା ଏତେ ଜୋର୍ ହେଲା ଯେ ମୁଁ ଆଉ କୋଉଠିକି ଯାଇ ଆଣିବି ପାରିଲିନି ।ତ ଦେଖିବା ଦିଦି ଘରକୁ ଗଲେ ସେଇ ବାଟେ ପଳେଇବି। ଆମର ଯାଜପୁର ମାର୍କେଟ୍ ସେଇଠୁ ନେଇକି ଆସିବି ଆଉ। ଆରେ ମୁଁ ସବୁ ବର୍ଷ ଅନଲାଇନ୍ ରେ ଅର୍ଡର କରିଦିଏ ।ଏଥ ମୋର ଟିକେ ଲେଟ୍ ହେଇଗଲା ବୋଲି ମୁଁ ଆଉ କଲିନି।
ଓହୋ ହୁଁ ଲେଟ୍ ତ ହେଇଗଲାଣି ଆଉ ତ ଟାଇମ୍ ବି ନାହିଁ।
ହଁ କାଲି ବା ଦେଖୁଥିଲି ସେ ଡ୍ରେସ୍ ଉଡା ଅର୍ଡର କଲା ବେଳକୁ ପନ୍ଦର ତାରିଖରେ ଆସିବ ରଜ ସ-ରଜ ପରେ ଆସିଲେ ଲାଭ କଣ।
ନା ଗୋଟେ ଗୋଟେ ଦେଖାଏ କିନ୍ତୁ ଫେର୍ ସେ ଶୀଘ୍ର ବି ପଳେଇ ଆସେ ଫେର୍ କିନ୍ତୁ ରିକ୍ସା ନିଆ ହବନି ନା ଫେର୍। ତ ସେଇଥିପାଇଁ।
ଆଉ ମୁଁ ଏବେ କିଛି ଭାବିନି ମୁଁ ତ କାଲି ବୁଲିକି ଆସିଛି। ଆଉ ଦେଖେ ରଜରେ କୁଆଡେ ଯିବି ଆଉ। ହେ ସାଙ୍ଗ ସାଥ ଥୀ ଘରଙ୍କୁ ଟିକେ ପଲେଇବି ବୁଲି ବୁଲିକି ପଳେଇ ଆସିବି ଦୋଳି ଖେଳିକି।
ହଁ। ହ
ତୋମ ଦେହ ଭଲ ନାଇଁ? ହି
ହଁ ମୋ ଦେହ ଟିକେ ଖରାପ ହେଇଯାଇଚି। କାଲି ଯୋଉ ବର୍ଷାରେ ଭିଜିକି ଆସିଲିନି ସେ ଏଇଥିପାଇଁ ବହୁତ ଜୋରରେ ବର୍ଷା ହଉଥିଲା ନା। ତାପରେ କଣ ହେଲା ନା ବାପା ନେଇକି ଆସିଥିଲେ ଆମକୁ। ମୁଁ ମୋ ବାପା ଭାଉଜ ଯାଇଥିଲୁ। ଆଉ ସେ ନେଇକି ସିଏ ଆସୁଥିଲେ ସେ ମାନେ ଅଧା ବାଟରେ ପଥିଲେ ଆଉ କୋଉଠି ରହିବି ହଉଣି ଆ କୋଉଠି ଜାଗା ବି ନଥିଲା ବ ଏମ
ହୁଁ। ହୁଁ ଆଉ ଆଉ ଆଗକୁ କଣ ଭାବିଛ।
କଣ ଭାବିଛି ଭାବୁଚି ଗୋଟେ କଥା ହଉଥିଲି ଗୋଟେ କଲେଜ ସହ ଏମ ସି ଏ କରିବା ପାଇଁ। ଆଉ ଦେଖୁଛି ଆଉ ସବୁବେଳେ ମାନେ ଟିକେ ଚାଲିଛି। ପ୍ରୋଗ୍ରାମ ବି ଜବ କରିବା ପାଇଁ ଏବେ ଆମ ଘର ଟ ପରିସ୍ଥିତି ଭଲ ନାହିଁ ନା।
ଉଁ ହୁଁ । ହଁ ସେ କଥା ବି ଠିକ। ବୁଝି ଯେମିତି କିି କରିବା ଆଉ।
ମେଡିସିନ ଆଣିକି ଖାଇଥିଲ।
ନା ମେଡିସିନ ଖାଇନି ଆଜି ଯିବି ଟିକେ ମାର୍କେଟ ନେଇ ଯିବି ଆଉ
ହୁଁ ଖାଇବା ଦେହ ବି ଦେଖିବାକୁ ପଡିବ ନା ଫେର ଅସୁସ୍ଥ ହେଇଗଲେ ଫେର କିଏ ଦେଖିବ।
ହଁ ସେଟା ହଁ ସେଟା ତାପରେ ଏବେ ଟିକେ ବର୍ଷା ହଉଛି ପୁଣି ଗରମ ହଉଛି ସେଥିପାଇଁ ବି ବହୁତ ସାରା
ସେତ ହଁ। ଏପାଗ ତ ସେମିତି। କଲେ ଦେହ ଖରାପ ହେଇଯାଏ। ଏପାଖ ତ ସେମତି ଏମିତି ହେଲେ ଖରାପ ହେଇଯାଏ।
ଯୋଉ ସମସ୍ତଙ୍କୁ ଭାଇ ହୁଁ ସମସ୍ତଙ୍କୁ ଭାଇରାଲ ମେଡିକାଲ୍ ଜାଗା ନଥିବ ଲୋକଙ୍କ ପାଇଁ। ମତେ ବି ହେଇଯାଇ ଥିଲା ଯା ହଉ ସେ ଟିକେ ଠିକ ହେଇଗଲା। ହଁ ଏବେ ସବୁ ଭଲ ତ ଆଉ ।
ଆଉ କଣ କୁହ। ଆମ ବଉ ଦେହ ସେମିତି ଚାଲି ଆଉ ଭଲ ଅଛି କାଲି ଥଣ୍ଡା ମଣ୍ଡା ପିଇ ଦେଇଥିଲି। ବୋଲିକି ଥଣ୍ଡି ଫଣ୍ଡି ପଡିଯାଇଚି ଆଉ ଏମିତି ଚାଲିଚି ଆଉ।
ଆଉ ତମେ ଟେଲରିଂ ଶିଖିଛ। ହାଲୋ। ତମେ ଟେଲରିଂ ଶିଖିଚ।
ହଁ ଶିଖିଚି।
ଉଁ ହୁଁ।
ଟେଲରିଙ୍ଗ ଶିଖିଛି ଡ୍ରେସ୍ ବି ହଁ ସବୁ ଡ୍ରେସ ମାନେ ଖାଲି ବ୍ଲାଉଜୁକୁ ଛାଢ଼ିକି ବ୍ଲାଉଜ୍ ଭାରି କଷ୍ଟ ଲାଗେ।
ଓ ହୋ ତମେ ନିଜ ଡ୍ରେସ ତମେ ନିଜେ ବଞ୍ଚାଅ।
ହଁ। ନିଜ ଡ୍ରେସକୁୁ ନିଜେ ତିଆରି କରେ ବ୍ଲାଉଜ ଟା ଶିଖିଲିଣିି। ସେଇଟା ମତେ ଭାରି କଷ୍ଟ ଲାଗେ ସେଇଥିପାଇଁ
ପଇସା ବଞ୍ଚି ଯାଉଥିବ ତମେ ନିଜେ ଡ୍ରେସ୍ ଆଣିକିନା ଆଉ କାଖାକୁ ଦବାକୁ ପଡୁନଥିବ ଆଉ।
ହୁଁ ଭଲ ନା ଗୋଟେ ଶିଖି ଯାଇଥିଲି ବୋଲି କିତେ ମାନେ ଅଲଗା ମାନଙ୍କୁ ଦବୁ ଯଦି ତାଙ୍କର
ଅଲଗା ମାନଙ୍କୁ ଦବୁ ଯଦି ତାଙ୍କର ଗୋଟେ ହଁ ଏଇଟା ବି ତ ଅଛି ଆଉ ଯଦି ଅଲଗା ମାନଙ୍କୁ ଡ୍ରେସ ଦେବି ସେମାନେ କଣ କରେ ଏମତି ଯଦି ଗୋଟେ ଡିଜାଇନ କରିଥିବ ସେମାନେ ଆଉ ଗୋଟେ କରିକି ଦେଇଦବେ ତାପରେ ଫିଟିଙ୍ଗ ଇସୁ ଥିବ ତାପରେ ଫେରେ ପଇସା ମାନେ ଗୋ ଡିଜାଇନ କରିଦେବେ ସେଥିରେ ଅଲଗା ଚାର୍ଜଜେସ ଲଗେଇବେ ତାଠୁ ବେଷ୍ଟ ନିଜେ କର ନିଜେ ଡିଜାଇ କର ତମ ମନ ଇଛା ଯେମତି ବନେଇକି ପିନ୍ଧି ପାରିବ
ହୁଁ ଏବେ ଯୋଉ ଚୁର୍ଡରଦାର ଗୁଟା କେତେ ନଉଛନ୍ତି ଚାରିଶହ ନା କଣ ଟୁ ପଟା
ପାଟିଆ ହେଲା ତ ଦୁଇଶହ ନଉଛନ୍ତି
ହ ପୁନା ପୁରା ସେଟ ଟା ଡ୍ରେସ୍ ପ୍ୟାଣ୍ଟ ସହିତ ମିଶିକି
ହଁ ଦେଇଛ ଆମ ଇଆଡେ ଦୁଇଶହ ଅଛି ତମ ଏ ଟିକେ ଅଧିକ ଅଛି
ଆମେ ତ ବହୁତ ଅଧିକ ଭନା
ଓ ହୋ ନା ଆମର ଏଠି ଏ ପ୍ରବଳ ଏଠି ପ୍ରାୟ ସମସ୍ତେ ଟେଲରିଂ
ତାପରେ ଆମର ଡ୍ରେସ କପଡା କିଣିବା ମାନେ କିଏ ନେଇ ନି କିଣ ମ ତାକୁ ବନାଅ ତାକୁ ଇଏ କର ଏତେ ଦେ ଟାଟୁ ଭଲ କିଣା ଡ୍ରେସ ନେଇଆ ଆସ ପିନ୍ଧିଦିଅ
ହୁଁ
ମାନେ ଡ୍ରେସ୍ ଯଦି ହଜାରେ ଟଙ୍କା ହବ ପାଁଶ ଛଅଶ ପଳେଇବ ସିଲେଇରେ ଏପଟେ ଆମର। ସେଇଥିପାଇଁ ଆମେ ଆଉ କିଣିକି ଆଣୁ ଆଗୁରୁ ମୋ ଦିଦି ମାନେ ଯୋଉ ଥିଲେ ସେମାନେ କିଣିକି ତିଆରି କରି କିନ୍ତୁ ମୁଁ ଆଜିଠୁ। ସବୁବେଳେ ଏଇ କିଣା ମିଳୁଚି। ହଁ।
ହଁ ସେଟା ବି ଗୋଟେ ଠିକ୍ ଥିଲା ଗୋଟେ ପିନ୍ଧିବା ଗୋଟେ ସରଲା।
କଲେଜରେ ପଢ଼ିଲା ବେଳେ ମୁଁ ମାନେ ଏଇ ଯୋଉ ଚୁଡ଼ଦାର ତିଆରି କଲି କଲେ ଡ୍ରେ ସେଇଟା ତିଆରି କରିଚି ସେଇଟା ବି ମତେ ବାର ଖର୍ଚ୍ଚ ହେଇଗଲା।
ଗାଇଁ
ବାରଶକୁ ଫୁଣି ସେତିରେ ପାଁ ଶ ଟଆଁ ପଳେଇଲା ତା ଟପ୍ ଟା ବନେଇଲିି।
ଆ ମୁଁ
କ ଏବେ ହୋଉଚି ସେ ଡ୍ରେସ ବି ପଡି଼ଚି।
ହଁ ସେଇଆ କଁ ହବ ବେକରିଆ ଏମତି ଲାଷ୍ଟ ମୋମେଣ୍ଟ ଡ୍ରେସ୍ ଟା ଚେଞ୍ଜ କରିକି କଁ ଲାଭ।
ହଁ ଜଣା ନାହିଁ ଆମ ସାଠିପିକେଟ୍ ଫୁଣି କେବେ ମିଳିବ ଲାଗୁଚି ବୋ ତ ରଜ ପରେ କଲେଜ ଖୋଲିଲେ ମିଳି ର ଆ
ରଜଲ୍ ତ ଭାରି ସାଇଲାଣି ଉଁ।
ହାଲି ହାଠିପିକେଟ୍ ଆଣିବା ବାକି ଅଛି।
ହଁ ସେଟା ଦେବେ ସେଇଟା ବୋଧେ ଲେଟ୍ ଲାଗିବ ନାଁ କଣ କ ପାଇଁ ରେଜଲ ତ ଆଉଟ୍ ହେଇ ଯାଇଚି ଯୋଉ ପିଲାମାନଙ୍କର ଦରକାର ଥିଲା ସେମାନେ ତ ତାଙ୍କର ନେଇକି ଯାହା କାମ କରିବା କରିଥିବେ ଏ ମାନେ ସେଟା ସା
ହଁ ସାଟିଫିକେଟ ନ ଦେଲେ ପୁଣି ଏମ୍ ସିଏ ଆଡ଼ମି ପ୍ରୋବଲେମ୍ ହବନି।
ହଁ ହଁ ସେଟା ତ ଅଛି ଦେ ତମେ ବୋଧେ ମତେ ଲାଗୁଚି ଦେଇଦେବେ ଆମର ବି ମିଳିନି ତ ସେଇଥିପାଇଁ ହଁ ସେଇଆ।
ଉଁ ହଁ
ହଁ। ଆଉ ଏବେ ତମର ରୋଷେଇ କଣ ହଉଚି?
ରୋଷେଇ ଭାଉଜ କଣ ବନଉଚନ୍ତି ପରଟା ଆଳୁ ତରକାରୀ ଏବେ ଖାଇବା ପାଇଁ ଆଉ ଭାଇଚି ମାର୍କେଟ ଯିବି ତାଙ୍କ ଯୋ କଷ୍ଟମେଟିକ ଦିନଷ ସବୁ ଆଣିବି ଦି ଙ୍କର ତାଙ୍କ ଚୁଡ଼ି ଫୁଡି଼ ଆଉ ଅଳତା ସିନ୍ଦୁର
ଓ ସେ ବା ହେଇଯାଇ ଛନ୍ତି କି।
ହଁ ହଁ ମୋ ଦି ଭଉଣୀଛନ୍ତି ମୁଁ ଏବେ ବାରେ
ଓ ତାଙ୍କ ଘର କୋଉଥିରେ ରଜ ସବୁ ଯିବ। ସେଇ ସେଇଆ ସବୁ ସପିଙ୍ଗ କରିବାକୁ ଯଉ
ହଁ କାଲି ଶାଢୀ ନେଇ ଆସି ଆଜି ଖାଲି ଯିବି ତାଷ୍ଟ ଏଗୁଡା ସବୁ ଆଣିବା ପାଇଁ ହଁ ଓଉ।
ଖବର।
ଏଇ ସବୁ କଥା ଚାଲିଛି ସବୁ ଆଉ।
ହଁ ସେମିତି ଜୀବନ ବହୁତ ଚାଲିଛି ଆଉ ଗୋଟେ ଆ ଆଉ ତମର ସେଠି ଏ କଣ ମିଲଣ ଫିଲଣ ଲାଗେ।
ହଁ ଆମ ଯାଜପୁରରେ ଲାଗେ ରଜ ମହୋତ୍ସବ ହୁଏ ସେଠି ତାପଟେ କିଛି
ଓ ମାନେ ସେଠି ରଜରେ ଦୋଳୀ ବି ଲାଗେନି।
ହଁ ଲାଗେ ଦୁଳିଆ ଆମର ଯୋଉ କହନ୍ତି ବାଉଁଶ ଗୋଟେ ପଟା ଦୋଳି ସେଟା ବି ଆମର ଏଠି ଲାଗେ ଆଉ ଏମିତି ଯୋଉ ଇଏ କବାଡିଖବାଡି ଖେଳ ହୁଏ । ଏଇସବୁ